ଉ
ହ୍ୟାଲୋ
ହଁ ମ୍ୟାଡ଼ମ ନମ ନମସ୍କାର
ନମସ୍କାର ଶୁଭ ସଂନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଛନ୍ତି?
ମୁଁ ଏମିତି ଏବେ ଖରା ମାସ ନା ଖରା ମାସରେ ଆ ଛାତ ଉପରେ କେତେ ଭଲ ଲାଗେ ଟିକେ ସନ୍ଧ୍ୟା ବେଳକୁ ଟିକେ ପବନ ଭଏ ଥଣ୍ଡା ଥଣ୍ଡା ଟିକେ ହାଇଟ୍ ଜାଗା ଗଲେ ଭଲ ଲାଗେନି ତ ମୁଁ ଛାତରେ ବୁଲୁଛି ଆଉ ଆପଣ କଣ
ହଁ ଏବେ ତ ମୁଁ ଏମତି ବସିଛି ଆଉ ମାନେ ମୁଁ ବି ସେଇ ଗରମ ପାଇଁ ଟିକେ ଇଏ ହଉଛି ଆଉ
ହୁଁ
କଷ୍ଟ ହଉଚି
ହଁ ବହୁତ ଅସହ୍ୟ ଗରମ ବହୁତ ଗରମ ହଉଛି। ଏବେ ରହିବା ବହୁତ ମସ ହେଇଯାଉଛି। ଆପଣଙ୍କର ସେପଟେ ବର୍ଷା ବର୍ଷା ହଉଛି ନା ନାଇଁ ମାନେ ଏଇଠି ତ ହଉଥିଲା କାଲି ଏଇଠୁ ହେଇନି।
କାଲି ହେଇଥିଲା ଆଜି ହେଇନି ଆଉ
ତ ଟିକେ କମ ଗରମ ହଉଥିବ ସେଇଠି ତାହେଲେ
ନା ମାନେ ସେଇ ହ୍ୟୁମିଡିଟି ପାଇଁ ଅ ଭଲ ଲାଗୁନି ବହୁତ ଖରାପ ଲାଗୁଛି। ସେମାନେ ବର୍ଷା ଏଇଟା କ୍ଲିଅର ବର୍ଷା ହେଲେ ଯାଇ ଠିକ୍ ଲାଗିବ ହୁଁ। କୁଲରବି ଠିକ୍ ଲାଗୁନି ସେମାନେ ବହୁତ୍ ହ୍ୟୁମିଡିଟି ହେଇଯାଇ ହିତ ପାଣି ଇଏ ହେଇଯାଉଛି।
ହୁଁ ହୁଁ ହୁଁ ବୁଝି ପାରୁଛି।
ହୁଁ।
ହୁଁ ତ ଆପଣ ଏବେ ଅ ଆପଣ କିଛି ମାନେ ଏବେତ ପ୍ରାୟ ସମସ୍ତଙ୍କର ଛୁଟି ବୁଟି ଥିଲା ଆପଣ କୁଆଡ଼େ ବୁଲିବାକୁ ଯାଇଥିଲେ?
ହଁ ମୁଁ ଆମ ଘରକୁ ଯାଇଥିଲି।
ଆଚ୍ଛା ଆପଣ ବାହାରେ ରୁହନ୍ତିନା? ହୁଁ ହୁଁ ହୁଁ ତ କେମିତି ଆଚ୍ଛା ତାହେଲେ ଆପଣ ବହୁତ ମସ୍ କରିଥିବେ ତାହେଲେ ଗାଁରେ ଘର ସମସ୍ତଙ୍କ ସହିତ ଦେଖା ହେଇଥିବନା?
ହଁ ସମସ୍ତେ ଆସିଥିଲେ।
କେମିତି କଣ କଟିଲା ଆପଣଙ୍କ ଦିନ ସେଇଠି କେତେ ଦିନ୍ ରହିଲେ ଆପଣ?
ର ଉ ରହିଲିକି ମାନେ ଏମିତି ୱନ୍ ୱିକୁ ଗୋଟେ ହପ୍ତାହ ସପ୍ତାହ ଉପରେ ରହିଲି।
ହଁ ହଁ ତାହେଲେ ବହୁତ୍ ଭଲ। ଆଁ ଟାଇମ୍ କଟେଇକି ଆସିଚନ୍ତି ଆପଣ।
ହଁ ବଢିଆ ଲାଗେ ଗାଁରେ ଗାଁକୁ ଛାଡ଼ିକି ଆସିବାକୁ ଭଲ ଲାଗେନି।
ହୁଁ ଏବେକା ଦିନରେତ ମାନେ ଆ ପୁରା ପରିବାର ସହିତ ଦେଖା ହେଇକି ପୁଣି ସେଟା ଗାଁରେ ରହିବା ମାନେ ସ୍ୱପ୍ନ ବନିଗଲାଣି। ଏ ସେମିତି ଟାଇମ୍ ବି ତେବା ଆଜିକା ଦିନରେ ବହୁତ୍ ଅ ଅମୂଲ୍ୟ କେମିତି ଘଟିଲା ଆପଣଙ୍କ ଦିନ?
ମୋ ଦିନ ବ ଭଲ କଟୁଥିଲା ସେଠି ଭଲ ଲାଗୁଥିଲା। ମିଶିକି ସମସ୍ତେ ଥିଲୁ ଖାଇବା ଶୋଇବା ଉଠିବା ସବୁ ବଢ଼ିଆ ମାନେ ଆଉ ଗାଁରେତ ସ ସମସ୍ତେ ସମସ୍ତଙ୍କୁ ଜାଣିଥାନ୍ତିନା।
ହଁ ହଁ ହଁ।
ତ ସେଇଥିରେ ମାନେ କାହାକୁବି ଦେଖିଲେ ଯେମିତି ଅଚିହ୍ନା ଆଉ?
ଲାଗେନି ହଁ। ଓ ହଁ ହଁ ଏଇଠିକି ଏବାହାରେ ରହିଲେ ତ ମାନେ ନିଜ ରୁମର ସାଇଡ଼ ରୁମରେବି କିଏ ରହୁଚି ଜଣା ନଥାଏନା।
ନା ବାହାରେ ଜଣା
ଗାଁରେ ପୁରା ସାହିସ୍ ସାହି ସମସ୍ତଙ୍କୁ ଚିହ୍ନା ଜଣା ଥାଏ ଏପୁରା ଆପଣା ଲାଗେ ଭଲ ଲାଗେ ଏବେତ ମାନେ ଆ ଆଚ୍ଛା ଆପଣଙ୍କ ଆମ୍ବ ପସନ୍ଦ ଆମ୍ବ ଭଲ ଲାଗେ ଖାଇବାକୁ?
ହଁ ମତେ ବହୁତ୍ ପସନ୍ଦ ଆମ ଗାଁରେ ମୁଁ ଗଲା ଟାଇମରେ ମାନେ ଦିନକୁ ଦୁଇ ଦିନରେତ ପଚିଶି କେଜି ଏମିତି ଆମେ ଖାଲି ଆମ୍ବ ଖାଉଥୁଲୁ।
ଆରେ ଆରେ।
ହୁଁ ମୁଁ ସେଇଟା ମିସ୍ କରୁଚି ସେଠୁ।
କିଛିଟା ନେଇକି ଆସିଥିଲି। ଯେ ମୁଁ -ମୁଁ ଟିକେ ମାନେ ଉଠେଇକି ଆଣିବା ବି କଷ୍ଟ ନା। ଏଁତି କିଛିଟା ଖାଲି ଧରିକି ଆସିଥିଲି ଆଉ।
ହୁଁ, ହୁଁ ତ ଖାଇ ସାରିଲେଣି ନା ଆ-ଆ ରଖ୍ ଖିଛନ୍ତି ଆରେ ଆରେ ଆଣିକିି ଖାାଇକି ସରେଇ ସାରିଲେଣି।
ହଁ, ବେଶୀ ସେ କିଛିଟା ଥିଲା ତ, ସରିଗଲା ମାନେ ଏଁତି
ହଁ, ତା'ପରେ ତାକୁ ବାହାରେ ରହିଲେ। ଆପଣଙ୍କ ଆପଣ ଫ୍ରିଜ୍ ବଗେରା ତ ରଖି
ନାଁ, ନାଁ, ଆମେ ହଁ, ଷ୍ଟୁଡେଣ୍ଟ ଗୁଡ଼ା ତ, ତ ଆମେ ରଖି ପା ରଖ୍ ଖିନୁ।
ହଁ, ସେଇଥିରେ ପୁଣି ସେଇ ଆମ୍ବ ଗୁଡ଼ାକ ରଖିବା ବି, ଏଇନେ କଷ୍ଟ। ତ ଖରାପ ହେଇଯିବ ମାନେ, ୟା ତ ପେଟକୁ ଯାଉ, ନହେଲେ ଡଷ୍ଟବିନକୁ ଯାଉ।
ହଁ, ହଁ, ଆମର ବହୁତ ଜିନିଷ ଡଷ୍ଟବିିନ୍ କୁ ଯାଏ।
ଆଚ୍ଛା ଆଚ୍ଛା। ଆପଣ କେବେ ଗଛରେ ଚଢି଼କି ନିଜେ ତୋଳିଛନ୍ତି ନା, ନାଇଁ ଆମ୍ବ?
ଆମ୍ବ ତୋଳିନି, ମାନେ ମୁଁ ଛୋଟ୍ ତ ଥିଲା ଟାଇମ୍ ରେ ଏମତି ଆ ସିଏ ଗୋଟେ ଜାମ୍ବ ଜାମ୍ବୁ କୋଲି
ହଁ, ଜାମ୍ବୁ କୋଳି ହଁ, ହଁ, ହଁ।
ହଁ, ସେଇ ଗଛ କୁ ଆଉ ଆମେ ଏମତି ସାଙ୍ଗମାନେ ଚଢି଼ କି ଖାଇଥିଲୁ, ଖାଉଥିଲୁ।
ଆଚ୍ଛା, ଆଚ୍ଛା ମୁଁ ବି ଜାମୁ କୋଳି ଗଛ ଚଢି଼ କି ଖାଇଛି, ବହୁତ ଥର। ଏ ସେଇଥିରେ ବହୁତ ପିମ୍ପୁଡ଼ି ଥାଏ। ସେ ପିମ୍ପୁଡ଼ି ମତେ ବହୁତ କାମୁଡ଼ିଛନ୍ତି ସେଇଥିରେ।
ହୁଁ ହୁଁ ହୁଁ।
ହୁଁ। ମୁଁ, ଭାବିଲି ଆପଣଙ୍କର ଆମ୍ବ ବହୁତ ପସନ୍ଦ ବୋଲି, ଆପଣ ଆମ୍ବ ଗଛ ଚଢି଼ ଥିବେ। ଆମ୍ବ ଚୋରି କରିଥିବେ ଭାବୁଥିଲି ମୁଁ। ଆମ୍ବ ଚୋରି କରିଛନ୍ତି ନା ନାଇଁ?
ନା, କରିନି। ଏଇ ସେଇଟା ସେଇ ଫେସିଲି ମାନେ ସେଇ ସୁବିଧା ମିଳି ପାରିଲାନି।
ନହେଲେ ଆପଣ ଚୋରି କରିବା ଆଗରୁ ଘରୁ ଏ ଘରେ ସବୁ ଅ-ଆମ୍ ମ୍ବ ବହୁତ ସାରା ରହିଯାଉଥୁବ। ତ ଆପଣଙ୍କୁ ଚୋରି କରିବା ଦରକାର ପଡ଼ୁନଥୁବ।
ମାନେ ମୁଁ ତ, ଏବେ ଯୋଉ ଘରେ ଥିଲି, ମୋର ଇଭିନିଂ ରେ ସେଇଟା ମୋର ମାନେ ଖାଇବା ହେଇଯାଉଥିଲା। ଡିନର ବି ମୁଁ, ସେଇଟା କରି ଦଉ
ଆରେ ଆରେ ବହୁତ ଭଲ। ମୁଁ ବି ଏବେ, ମୁଁ ବି ବାହାରେ ରୁହେ। ମୁଁ ବି ତ, ଘରକୁ ଆସିଛି ତ, ଆମ ଘରେ ମୁଁ ତ ଏନି ଟାଇମ୍ ଆମ୍ବ ହିଁ ଖାଉଛି। ଏ ମୁଁ, ମୁଁ ବି ଗଲେ ମିସ୍ କରିବି, ମୁଁ ବି କିଛି ଦିନରେ ପଳେଇବି। ତା'ପରେ ମତେ ବି ଆଉ ଆମ୍ବ ମିଳିବନି। ହଁ, ଏଇ ବହୁତ କଷ୍ଟ। ହଁ, ହଁ, ହଁ ହ ସେଇଟା ହିଁ ଯେତେ ଯାଉଚି, ଖାଉଛି ଆଉ-ଉ। ଦେଖାଯା, ଏ ଏପଟେ ଆମ ସାଇଡ୍ ରେ ମାନେ ଆପଣଙ୍କ ପଟେ ହୁଏ ନା ନାହିଁ କହିପାରିବିନି? ଏପଟେ ଆମ ସାଇଡ୍ ରେ ଆମ୍ବକୁ ନେଇକି ଗୋଟେ ଟେ-ଏ ପର୍ବ ହୁଏ ମାନେ ମେରୁ କହିକି ଗୋଟେ ହୁଏ ଝା ମ ହୁଏ ସେଥିରେ ମାନେ ଏଁ ସେଇଟା ଆଉ ଯୋଉ ବସନ୍ତ ମାସରେ ସିଏ ହୁଏ। ଆଇଦର ସେ ସେ ସେ ପର୍ବ ହେବା ପୂର୍ବରୁ ଆମେ କେହି ଆମ୍ବ ଛୁଉଁନା ବିଲକୁଲ ବି ସେ ପର୍ବ ହେଲା ପରେ ତାପରେ ଯାଇଁ ଆମେ ସେଇଥିରେ ଫାଷ୍ଟ ସେଥିରେ ଯୋଉ ଭୋଗ ଲାଗେ ସେଇ ଆମ୍ବ ଆମେ ଆଗ ଖାଉ। ତାପରେ ଯାଇଁ ଆମେ ବାକି ଆମ୍ବ ଖାଇବୁ।
ହୁଁ ଆମର ସାଇଡ ରେ ବି ସେମିତି ଥାଏ କିନ୍ତୁ ଆମର ସେଇ ହୁ ହୋଲି ଥାଏ ନା ସେ ହୋଲି ଟାଇମ ରେ ଏଇଟା ମାନେ ହୋଲି ଦହନ ଟାଇମି ରେ ଆମର ଏଇଟା କରାହୁଏ ଆଉ ସେ ଭୋଗ ଲଗାଇକି ସେ ସେଇ ଟାଇମ ରୁ ଷ୍ଟାର୍ଟ ମାନେ ଆରମ୍ଭ କରା ହୁଏ ଖାଇବା।
ହଁ ହଁ ତ ହୋଲି ପରେ ଆପଣ ଆମ୍ବ ଖାଉଥିବେ?
ହୁଁ ହୁଁ।
ଆମର ମେରୁ ଝାମ ହେଲା ପରେ ଆମେ ଆମ୍ବ ଖାଉ। ଆଉ ସବୁଠୁିଁ ଅ ଏଣ୍ଟରେଷ୍ଟି କଥା ହୋଉଚି ଆମେ ସେ ମେରୁ ସରିଲା ପରେ ଆମର ଅ ଯେତେ ସବୁ ଛୁଆ ଗୁଡାକ ଆମେ ସବୁ ଥାଉ ଆମର ଫାଷ୍ଟ କାମ ଥାଏ କାହା ବାଡିରେ ଆମ୍ବ ଅଧିକା ଅଛି ମାନେ ଟାର୍ଗେଟ ବନାଯାଏ କି କାହା କାହା ବାଡି ଆଜି ପସିବା ବୋଲି ଏବେ ତ ହୁଏନି। ଆଗରୁ ଛୋଟ ଥିଲା ବେଳକୁ ଏ ଯାକ ସବୁ କାମ ହୋଉଥିଲା ଆମେ ବୋହୁତ ମାନେ ଗୋଡା ଗୋଡି ଆଉ ମାନେ ଏମିତି ଧରା ପଡିକି ମାନେ ମାଡ଼ ଖାଇବା ଯ ଯାଇ ଧରା ତ ପଡୁଛି କିନ୍ତୁ ମାଡ ଫାଡ ଖାଇନୁ ମାନେ ଧରା ପଡିଲେ କି ଆମେ ଭାଗି ଯାଉ ସେଠୁ ମାନେ। ଛୋଟ ଗୁଡା ବୋହୁତ ସ୍ପିଡ ଆମେ ସବୁ ଧାଉଁଥିଲୁ ଏବେ ଆଉ ନା ଚୋରି କରିବାକୁ ମୌକା ମିଳୁଛି ନା ଆଉ କଣ ଛୋଟ ବେଳୁ ଭଲ ଲାଗେ ସେ ଦିନ ଗୁଡାକ ମନେ ପଡିଲେ ବୋହୁତ ଖୁସି ଲାଗେ। ଏବେ ତ ଘରକୁ ଆସି ଯାଉଛି ଆମ୍ବ ତ ଘରେ ଖିଆ ହୋଉଚି ତ ଆଉ ସେ ତୋଳିବା ଚୋରି କରିବା ସେ ମ ମଜା ମିଳୁନି ଖାଲି ଖାଇବା ମଜା ଟା ମିଳୁଛି।
ହଁ ହଁ। ହଁ ସେମତି ସେଇଟା ଗୋଟେ ଗୋଟେ ମାନେ ଉଁ ଲାଇଫ ର
ନ ଭୁଲିଲା ଭଳିଆ ସ୍ମୃତି ହଁ ହୁଁ ହୁଁ। ସେଇଆ କେତେ କଣ ଜିନିଷ ମାନେ ଏ ଜୀବନ କେତେନ୍ କେତେ ଜଲ୍ଦୀ ଜଲ୍ଦୀ ବିତି ଯାଉଚି ସମୟ ବିତି ଯାଉଚି କେତେ ଜଲ୍ଦୀ ଜଲ୍ଦୀ ଆମେ କେତେ ଜଲ୍ଦୀ ଜଲ୍ଦୀ ବଡ ହେଇଯାଉଚେ ଜଣା ବି ପଡୁନି କି ଦେଖ ଦେ ଖୁ ସବୁ ହେଇଯାଉଛି କିନ୍ତୁ ବର୍ଷ ଶେଷରେ ନିଜୁକୁ ପ ଚାରିଲେ ଆମକୁ ଏମତି ଲାଗୁଛି ଆମେ ଏ ବର୍ଷ କଁ କରିଲୁ କିଛି ନହିଁ। ଜିରୋ ଖାଲି ମାନେ ସମୟ ପଳଉ ଛି କ୍ୟାଲେଣ୍ଡର ଚେଞ୍ଜ ହେଇଯାଉଚି। ଆଉ ଆମର ଗୋଟେ ବର୍ଷ ଆଡ ହେଇଯାଉଚି ଆମର ବୟସରେ ଗୋ ଟେ ବର୍ଷ ଆଡ ହେଇଯାଉଛି ମତେ ସବୁ ବର୍ଷ ସେ ସେମିତି ଲାଗିକି ମାନେ ଏ ଗୋଟେ ବର୍ଷରେ ମୁଁ କଣ କଲି ମୁଁ କଣ ପାଇଲି ଆଉ ମତେ କିଛି ଦେଖାଯାଏନି ମାନେ
ହଁ ଏମିତି ଗୋଟେ ଫ୍ଲୋରରେ ମାନେ ହଁ ପଳେଇଛି ଟାଇପ ର ଲାଗେ।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ହୁଁ
ଟିକେ ଭାବିବା ଆଉ କଥା କିନ୍ତୁ କି ଆମକୁ ଯୋଉ, ଆଉ ଗୋଟେ ବର୍ଷ ଆସିଲା ବୋଲି ଆମେ କହୁ, କିନ୍ତୁ ଆମର ଗୋଟେ ବର୍ଷ ପଳେଇଲା। ଦେଖିବାକୁ ଗଲେ, ଆମେ ଆଉ ସେଇଥିରେ କଣ କରିପାରିବା ଉଁ ହାଁ ହାଁ ଆମ୍ବ ଆମ୍ବ ଖାଇକି ଏବେ ଷ୍ଟ୍ରେସ୍ ଟିକେ ଠିକ କରାହଉଛି, ଏବେ ଯେହେତୁ ଖରା ମାସ ଚାଲିଛି ତ। ଆମ୍ବ ଖାଅ ଆଉ ଷ୍ଟ୍ରେସ୍ ବାହାର କର।
ହଁ ହଁ ହଉ ମେ ମୁ ରଖୁ ରଖିବି, ଏଥର ମ୍ୟାଡ଼ମ୍ ଆପଣଙ୍କ କଥା ବଢିଆ ଲାଗିଲା, ଆପଣଙ୍କର ସ୍ମୃ ଶୁଣିକି ଆଉ କିଛି ସେକେଣ୍ଡରେ ରଖିବି
ହୁଁ ମତେ ବି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା, ଆଜ୍ଞା ଆଜ୍ଞା ମ୍ୟାଡାମ ଥ୍ୟାଙ୍କ୍ୟୁ। ହଁ।